କଣ କରୁଚନ୍ତି।
ଏଇଠି ବଇ
ହ୍ୟାଲୋ।
ଏଇଠି ବସଛି। ହୁଁ।
ଭ ଭଲ।
ହୁଁ।
ଆଜି ରାମାୟଣ ବିଷୟରେ କଥା ହେବା। ଆଜ୍ଞା। ମୁଁ କହିଲ ଭଏସ ଆସଛି ତ।
ହୁଁ ହୁଁ।
ଆପଣ ମୋ ଭୟସ ଆପଣଙ୍କୁ ଶୁଭ୍ ଭା ଆସୁଛି ତ ହଁ କୁହନ୍ତୁ କଣ କହୁଛନ୍ତି। କୁହନ୍ତୁ।
ତୁ କଣ କରୁଛୁ?
ମୁ ଏଇଠି ବଇଚି ଆଉ କଣ କରିବି।
କେତେବେଳେ ଅଫିସ ଗଲୁ।
ଅଫିସି ଆସିଲିଣି ଦଶଟା ବେଳୁ।
କଣ ଖାଇକି ଆସିଥିଲୁ?
ଖାଇକି ଆଉ କଣ ଆସିବା ଚାଉମିିନ ଖାଇକି ଆଇଥିଲି।
ହୁଁ ହୁଁ ଆଉ ରୋଷେଇ କଣ ଆଜି ହେଇଛି?
ସେଇ କଣ ଘରେ ହେଇଥବ ମାଛ କି କଣ ହେଇ
ଆଉ ତମ ମମି କଣ କରୁଥିଲେ।
ମମି ବସିଥିଲେ ଆଉ କଣ କରିବେ।
ଆଉ ଝୁମୁରି।
ଡ୍ୟୁଟି। ଡ୍ୟୁଟି କୁ ଯାଇଥିଲି ଆଉ କଣ। କୁହନ୍ତୁ କଣ କହୁଛନ୍ତି କି?
କୁହ କୁହ। ଆଉ କେତେବେଳେ ପୁଣି ଡ୍ୟୁଟିରୁ ଯିବେ।
ଗଲା ବେଳକୁ ତ ସଂଙ୍ଗାତି।
ଆଉ ଖରା ବେଳେ ଯିବୁନି କି?
ହୁଁ ହୁଁ ଖାଇବା। ଆଉ କଣ କହୁଥିଲେ। କୁହନ୍ତୁ ମୁଁ ଆପଣ କଣ କହୁଥିଲେ ରାମାୟଣ ବିଷୟରେ ପଚାରିବେ ବୋଲି।
ମୁଁ।
କୁହନ୍ତୁ କଣ ପଚାରୁଚନ୍ତି ପଚାରନ୍ତୁ।
ହଉ କହିଲୁ ପଚାରୁଚି
ଆଜ୍ଞା। ହ୍ୟାଲୋ। ହ୍ୟାଲୋ।
ଆଉ ଯୋଉ କହୁଥିଲି କି
ଆଜ୍ଞା।
ଆଁ।
କହୁନାହାନ୍ତି।
ଉଁ, ଯୋଉ ମାରିଚ ଓ ସୁବାହୁ କିଏ?
ମାରି ଚି ସୁବାହୁ ମାରିଚ ସୁବାହୁ ହଉ ଚନ୍ତି ରାବଣର ଦିଟା ଦୂତ।
ହୁଁ, ହୁଁ। ଆଉ ଗୋଟେ କୋଶ୍ଚିନ୍ କରୁଚି। ଏସ ତୁନ୍ଦ କିଏ?
ସୁନ୍ଧ?
ହଁ।
ଅଁ, ସୁନ୍ଧ ହଉଚନ୍ତି ଆମର ସୁନ୍ଧ ମୁଁ ତ ଜାଣିନି। ଆପଣ ଟିକେ କହିଲେ କିଏ? ମୁଁ ଜାଣିନି ସୁନ୍ଧ କିଏ।
ଜାଣିିନ ସୁନ୍ଦ କିଏ?
ସୁନ୍ଧ କିଏ ମୁଁ ଜାଣିନି। ଆପଣ କୁହନ୍ତୁ ଦେଖିବା ମୁଁ ଜାଣିନି। ସୁନ୍ଧ ହଉଚନ୍ତି କୁମ୍ଭକର୍ଣ୍ଣ। କୁମ୍ଭଙ୍କ ସୁ-କୁମ୍ଭଙ୍କୁ ସୁନ୍ଧ କୁହାଯାଏ।
ଓହୋ! ତାଲେ ମୁଁ ଜାଣିନି ଆଉ। ଆଉ ପଚାରୁଚି ତାଡ଼କା ରାକ୍ଷସୀଙ୍କୁ କିଏ ବଦ୍ଧ କରିଥିଲେ?
ଉଁ, ତାଡକା ରାକ୍ଷାସୁଣୀଙ୍କୁ ଆମର ରାମ ବୋଧେ ବଦ୍ଧ କରିଥିଲେ। ରାମ ବୋଧେ, ରାମ ବୋଧେ କର କଲେଟି? ହ୍ୟାଲୋ, ରାମ ବ ରାମ ବଦ୍ଧ କରିଥିଲେ।
ହଁ।
ଆଉ କଣ କୁହନ୍ତୁ? କଣ ପଚାରିବେ ପଚାରନ୍ତୁ? କୁହନ୍ତୁ ରାମ ମୁଁ ଗୋଟେ କୋଶ୍ଚିନ୍ ମୋର ଅଛି। ଯେ ରାମ ଯେତେବେଳେ ବ ବାନବାସ ଯାଇଥିଲେ।
ହୁଁ ହୁଁ
ସୀତାଙ୍କୁ କିଏ ଚୋରି କରିଥିଲେ ଫାଷ୍ଟ। କିଏ ତାଙ୍କୁ ଦେଖିଥିଲା ଯେତେବେଳେ ଚୋରି ହେଲେ
କିଏ ଚୋରି କରିଥିଲେ? ରାବଣ
କୋଉ ବେଶରେ
କୋଉ ଗୋଟେ ବେସରେ
ରୁଷି ବେଶ ବେଶରେ ଆସିକି ତାଙ୍କୁ ହରଣ କରିଥିଲେ।
ହୁଁ
ଆପଣ ତାହେଲେ ଜାଣିଛନ୍ତି ସବୁ ଠିକ ଠାକ
ହୁଁ ମୁଁ କିଛି ଜାଣିନି ହ
ଆଜ୍ଞା
ହୁଁ ଆଉ ଆଉ ମୁଁ ଗୋଟେ ଗୋଟେ କ୍ୱେଷଚନ କରୁ ସି ହେ ନା
କୁହନ୍ତୁ
ଲକ୍ଷ୍ମୀ ନାରାୟଣଙ୍କର ବାସସ୍ଥାନ ଉ କେଉଁଠାରେ?
ଲକ୍ଷ୍ମୀନାରାୟଣଙ୍କର
ହୁଁ ବାସ୍ ବାସସ୍ଥାନ ହୁଁ
ହ୍ୟାଲୋ
ହଁ ଲକ୍ଷ୍ମୀନାରାୟଣ ର ବାସସ୍ଥାନ ଲକ୍ଷ୍ମୀ ନାରାୟଣଙ୍କର ବାସ ଉତନ
ଆମର କଣ କହନ୍ତି ସେ ଇଏକୁ ବାସୁଗୀ ବାସୁକୀ ନାଗ ଉପରେ ବା
ନା ନା ବୈକୁଣ୍ଠ ପୁର
ହଁ ହଁ ହଁ ବୈକୁଣ୍ଠ ବାସୁକୀ ନାଗ ଉପରେ ସେ ରୁହନ୍ତି
ହୁଁ ହୁଁ
ହଁ ହଁ
ତାପରେ ବରୁଣ କେଉଁ କାର୍ଯ୍ୟ କରୁଥିଲେ
ବରୁଣ
ହୁଁ
ବରୁଣ କେଉଁ କାର୍ଯ୍ୟ କରୁଥିଲେ କୋଉଁଠି
କେଉଁଠି
ଓହ ବରୁଣ କେ କେ ଯାଉ। ବରୁଣସର ପାଣି ଆଣିବା ପାଇଁ ଆସିଥିଲେ ବା।
ହୁଁ।
ଶୁଣନ୍ତୁ ରାମ ଯେତେବେଳେ
ହଉ ତୁ କଶ୍ଚିିନ କର।
କୋଶ୍ଚିନ୍ କଣ ମୁଁ ଆପଣଙ୍କ କରିବି ମୁଁ ଆପଣ ତ ଯାହା କହିଲି ମୁଁ ଶୁଣିଲି ଶୁଣନ୍ତୁ ଯେତେ
ଓ ହଉ ହଉଛି ବସୁମତୀ କେଉଁ କାର୍ଯ୍ୟ କରୁଥିଲେ?
ବସୁମତୀ ନା ବାସୁମତୀ।
ବାସୁମତି ନା ବସୁମତି ମ? ବସୁମତୀ।
ବସୁମତୀ ଇ ଇ ଆଁ ବସୁମତୀ ବସୁମତୀ କେଉଁ କାମ କରୁଥିଲେ?
ହଁ।
କେଉଁ ମାନେ କାହା ଉପରେ ଆପଣ କହୁଛନ୍ତି ବସୁମତୀ କଥା ଯୋଉ କହିଲେ କାହା ଉପରେ?
ଏ ବସ୍ ସୁମନ୍ଦିର ସେଇ କାହା ଉପରେ ଗୋଟେ ଆଉ ହୁଁ। ହୁଁ।
ଆପଣ ତ ଏ
ତାପରେ ଆଉ ଗୋଟା କ୍ଵଶ୍ଚିନ୍ କରୁ ଚି। ରାବଣ ବ୍ରହ୍ମାଙ୍କୁ କେଉଁ କାର୍ଯ୍ୟରେ ଖଟାଇଥିଲେ?
ରାବଣ ବ୍ରହ୍ମାଙ୍କୁ ଗ୍ରହରାଜ। ଗ୍ରହରାଜ। ଗ୍ରହଜର ଶନିରେ। ସନି। ଗ୍ରହରାଜ ଶନିରେ ଶୁଣନ୍ତୁ ଆପଣ ତ ଏଇଟା ଶନି କଥା ଯୋଉ କହିଲେ ବୁଝିପାରିଲେ ଆପଣ ତ ଏତେ କୋଶ୍ଚିନ୍ ମୁଁ ଆନ୍ସର ଦେଲି ଯେତିକିଟା ଜାଣିଥିଲି ସେତିକିଟା ଆନ୍ସର ଦେଲି। ଶୁଣନ୍ତୁ ଯେତେବେଳେ ହନୁମାନ ଲଙ୍କା ପୋଡିବାକୁ ଗଲେ। ବୁଝିପାରିଲେ? ଯେତେବେଳେ ଲଙ୍କା ପୋଡିବାକୁ ଗଲେ। ସେ ଲଙ୍କା ଯେତେବେଳେ ତାଙ୍କର ଲାଙ୍ଗୁଡ଼ରେ ନିଆଁ ଲଗେଇକି ଯେତେବେଳେ ଲଙ୍କାକୁ ସେ ପୋଡ଼ିଲେ ସେତେବେଳେ ଲ ରେ ନିଆଁ ଲା ମାନେ ଲଙ୍କାରେ ସେ ଲଙ୍କା ରାଜ୍ୟ ନିଆଁ ଲାଗୁ କାହିଁକି ଆପଣ ଜାଣିଚନ୍ତି କି?
ନା।
ଶୁଣନ୍ତୁ କାହିଁକି ନା ଯେତେବେଳେ ଲଙ୍କାରେ କୁ ରାବଣ ଲଙ୍କ କାରେ ନିଆଁ ଲଗେଇବାକୁ ଗଲେ ସେଏଟା ସବୁ ସ୍ଵର୍ଣ୍ଣର ଥିଲା ସୁନାର ସବୁ ଥିଲା। ସେ ଲଙ୍କା ଲାଗୁନଥିଲା କାହିଁକି ନା ତା ମୁଁ ମାନେ ଏଇଟା ଗୋଟେ ମିଳିଥିଲା ବର ମିଳିଥିଲା ଲଙ୍କା କେହି ପୋଡ଼ିପାରିବେ ନାହିଁ। ବୁଝିପାରିଲେ ହନୁମାନ ଯେତେବେଳେ ପୋଡ଼ିଲେ ସିଏ ଦେଖିଲେ ଯେ ଲାଗିଲାନି ସେ ସେଟ କଣ ପାଇଁ ଲାଗିଲାନି ସେ ସେଇଠୁ ସେଠୁ କଣ କଲେ ନା ଯେତେବେଳେ ସେ ଭିତରକୁ ଗଲେ ସେତେବେଳେ ସେ ଯେ ରାବଣ ଶନିକି ବନ୍ଦୀ କରିଚନ୍ତି। ବୁଝିପାରିଲ? ଶନିକି ଯା ଫଳରେ ସେ କଣ ନା କହନ୍ତିନି ଶନିର କୃପ ଦୃଷ୍ଟିରୁ କେହି ବଞ୍ଚି ନାହାନ୍ତି। ବୁଝିପାରିଲେ ଶନିିକି ଯେତେବେଳେ ବନ୍ଦୀ କରିଥିଲେ ସେତେବେଳେ ସିଏ କଣ ହନୁମାନ ତାଙ୍କୁ ମୁକ୍ତ କରିଥିଲେ। ହନୁମାନ ମୁକ୍ତ କରି ଯାଇଥିଲେ। ସେଥିପାଇଁ ସେଠି ଶନିଙ୍କ ଶନି
ଓହୋ।
ଯେତେବେଳେ ଲଙ୍କା ଲଙ୍କାରେ ସନିକୁ ବାନ୍ଧିକି ରଖିଥିଲେ। ସେତବେଳେ ରା ଆପଣ ଲଙ୍କାରୁ ତାକୁ ମୁ ମୁକ୍ତ କରିଥିଲେ, ସରି ରାମ ହନୁମାନ ମୁକ୍ତ କରିଥିଲେ, ସେତେବେଳେ ହନୁମାନ ଯେ ମୁକ୍ତ କଲେ, ସିଏ ସେଇଠୁ, ହନୁମାନ ତାଙ୍କୁ ସେଇଠୁ ପ୍ରଶ୍ନ କଲେ, ଯେ ଶନି ଦେବତା ଯଦି ଯଦି, ମୁଁ ଯେତେ ନିଆଁ ଲଗିବାକୁ ଚେଷ୍ଟା କରୁଛି, ଲଂ ଚେଷ୍ଟା କରୁଛି ସେଠି କାହିଁକି ନିଆଁ ଲାଗୁନାହିଁ, ସେଇଠୁ ଶନି କଣ କଲେ ନା ତାଙ୍କ କୋପ ଦୃଷ୍ଟି ପକାଇଲେ, ବୁଝିପାରିଲ ଯାହାଫଳରେ ଶନି ଯେଉ କୋପ ଦୃଷ୍ଟି ପକେଇଲେ, ସେ ଠୁ, କଣ ହେଲା, ଲଙ୍କାରେ ନିଆଁ ଲାଗିଲା। ସେଇ ଶନି ହନୁମାନଙ୍କୁ ବର ଦେଇଥିଲେ, ବୁଝିପାରିଲ। ଶନି ହନୁମାନଙ୍କୁ ସେଠି ବର ଦେଇଥିଲେ, ଯେ ଯେତେବେଳେ ଗୋଟେ ଲୋକର ଜୀବନରେ ଶନିଦଶା ପଡ଼େ। ବୁଝିପାରିଲ, ଯେତେବେଳେ ଗୋଟେ ଗୋଟେ ରାଶିରେ ଶନି ଦଶା ପଡେ କି, ଗୋଟେ ଲୋକର କହନ୍ତି, ମାନେ ତାହେଲେ, ମାର୍କ କରୁନ ତା ରାଶିରେ ଶନିଦଶା ପଡ଼ିଛି, ଯେତେବେଳେ ଶନି ଦୋସ ପଡ଼େ ଯେ, ହନୁମାନଙ୍କୁ ଶନି ବର ଯେ, ଯେତେବେଳେ ତମ ମୋ କୁପୋଉ ମଣିଷ ହଉ ହଉ, ଯାହାବି ଉପରେ ପଡୁ।
ହଁ
ଯେତେବେଳେ ସିଏ ମୋତେ ଆସି ଦର୍ଶନ, ବା ତମକୁ, ମାନେ, ହନୁମାନଙ୍କୁ ଆସି ଦର୍ଶନ କରିବ ତାର ଶନିର କୃପା କମିଯାଏ, ବୁଝିପାରିଲ, ସେଥିପାଇଁ କି ଯଦି, ଭ ସପୋଜ ତମ ରାଶିରେ ଶନିଦଶା ପଡ଼ିଛି।
ହଁ
ଯେତେବେଳେ ତମେ ମହାବୀର, ଶନି ଦଶା ପଡ଼ିଲେ, ହନୁମାନଙ୍କୁ, ହନୁମାନ ମନ୍ଦିର ଦର୍ଶନ କଲେ, ଶନି ଦଶାଟା କମିଯାଏ। ସେଇଟା କିଏ ଦେଇଥିଲେ ନା, ଶନି ବର ଦେଇଥିଲେ ହନୁମାନଙ୍କୁ। ଯଦି ମତ୍ ତେ ନ ସନିଦଶା ପଡ଼ିଥିଲା ବଳେ ଯେତେବେଳେ ତୁମକୁ କିଏ ମତ୍ ମାନେ ପୂଜା କରିବ ତାର କୋକ୍ ଉପଟା କମ ହବ ସେଥିପାଇଁ ଲୋକ ଯେତେବେଳେ ଶନିଦଶା ପଡେ? ସେତେବେଳେ ସେ ହନୁମାନ ମନ୍ଦିର ଯାଆନ୍ତି ଏଇଟା ତାଙ୍କୁ ବର ଦେଇଥିଲେ।
ଆ ଯୋଉ ହନୁମାନଙ୍କୁ ବର ଦେଇଥିଲେ।
ହନୁମାନଙ୍କୁ ବର ଦେଇଥିଲେ ଯାହାଫଳରେ ଯେକୌଣସି ଲୋକ୍ ର ସନିଦେଶା ପଡ଼େ ସବୁ ରାଶି ଯେଉଁ ରାଶିରେ ବି ପଡ଼େ ଲୋକ ତାଙ୍କୁ କୁହନ୍ତି। ଯେ ସନ୍ ମା ହନୁମାନ ମନ୍ଦିର ଦର୍ଶନ ସେଥିପାଇଁ ଲୋକମାନେ ଶନି ଦଶା ପଇଲେ ହନୁମାନ ମନ୍ଦିର ଯାଆନ୍ତି ବୁଝିପାଇଲେ
ହୁଁ ଯାହା ହେଉ ତମ ଭିତରେ ଏତେ ନଲେଜ ଅଛି।
ପଡିଲା ବେଳେ ଏଇଟା ତାର ହଉଛି ଗୋଟେ ମୂଳା ମନ୍ଦ ମନ୍ତ୍ର
ହୁଁ ହଁ ହଁ।
ଆଉ ଆପଣ ଯୋଉ କଥା ଗୁରା କହିଲେ ଭଲ କଥା କହିଲେ ଯେ କୋଶ୍ଚିନ୍ କେତେଟା ଯୋଉ କଲେଇ ରାମାୟଣ ବିଷୟରେ
ମୁଁ ଏତେ ତମଠୁ କମ୍ ଜାଣିଛି।
ନାଇଁ ଜାଣିନାହାନ୍ତି କମ ଯେତିକିଟା ଜାଣିଛନ୍ତି ବହୁତ କିଛି ଜାଣି ବୁଝିପାଇଲେ ହଁ ଏତିଟା ଜାଣିଛନ୍ତି ବହୁତ କିଛି ଜାଣିଛନ୍ତି। କିନ୍ତନ୍ତୁ। ଆପଣ ଯେକୌଣସି କଥା ଏଇ ବିଶେଷ କରି ରାମାୟଣ ଉପରେ ଯେତେବି କଥା ଏ ହୁଏ। ସେଠି କେତେଟା କ ତଥା କେତେ ଜିନିଷ ଅଛି। ଆପଣ କେତ୍ ରେ ଫ୍ରି ହେଲେ ମୁଁ ଆପଣଙ୍କୁ କହିବି କେତେଟା କଥା ଅଛି। କଣ ଜାଣିବି ବହୁତ ବହୁତ କଥା ରାମାୟଣ ବିଷୟରେ ବହୁତ କଥା ଜାଣିବାର ଅଛି।
ହଉ ହଉ ହଉ ଆଉ କେତେବେଳେ କହିବୁ ଆଉ।
ଆଜ୍ଞା ଆଜ୍ଞା।
ହଉ ରଖୁଛି ମୁଁ ଆଉ ଟିକେ ପରେ ଫୋନ କରିବି ପଚାରିବି କେତେବେଳେ।
ଆଜ୍ଞା ଆଜ୍ଞା ଆଜ୍ଞା।